ଢ଼।
ହାଲୋ।
ହାଲୋ।
ହଁ।
ଇଏ କଣ କରୁଛନ୍ତି?
କଣ କରିବି ବସିଛି ଆଉ ତମେ?
ଆଉ ଖିଆ ପିଆ
ହଁ ଖିଆ ପିଆ ସରିଲାଣି।
ହଁ ମୁଁ ବି ଏମତି ହିଁ ବସିଛି। ଯେମିତି ଗରମ ହଉଛି ନା ହଁ ଖାଇଛି। ଯେମିତି ଗରମ ହଉଛି କେବଳ ପଖାଳ ଭାତ ହିଁ ଦହି ପଖାଳ ଟିକେ ହେଇଥିବ ତା ସହିତ କିଛି ବି ମାନେ ଭଜା ଭଜି ହେଇଥିବ ଶାନ୍ତି ପୁରା ଟିକେ ଲାଗୁଛି।
ନିହାତି ଖରା ପାଇଁ ତ କିଛି ଖାଇବାକୁ ଇଛା ହଉନି।
ସେଇଆ କଣ ଖାଇଛନ୍ତି ଆଜି ଆପଣ?
ହଁ ମୁଁ ଆଜି ଆମର ଭାତ ଡାଲମା ପରିବା ପଡିକି ସବୁ ହେଇଥିଲା। ଆଉ ବରଡ଼ା ଶାଗ ଆଉ ଆମ୍ବ ଏମିତି ଆଉ ଆଳୁ ଭଜା।
ଆଜ୍ଞା। ତ ଯେମିତି କିି ଆପଣ ଏଇ ଖରାରେ କେତେ କଣ ମାନେ ଗରମ ତ ଯେମିତି ହଉଚି ସେଇଥିରେ ପୁଣି କଣ ଟିକେ ନିଜର ଯତ୍ନ ନଉଛନ୍ତି ନା ନଉନାହାନ୍ତି?
ହଁ ନିହାତି ଥଣ୍ଡା ରହିବା ପାଇଁ କି ମୁଣ୍ଡରେ ଆଲୋବେରା ଲଗଉଛି ଘି କୁଆଁରି ନହେଲେ ଏତେ ମୁଁ ମୁଣ୍ଡରେ କିଛି ଚୁଟି ରହିବନି ଯେତେ ଚୁଟି ଉପୁଡ଼ୁଛି ମୋର। ଏବେ ଟିକେ ଏମତି ଛୁଟି ଦିନ ପାଇଲେ ଏ ଲଗଉଛି ଆଉ।
ହଁ ତା ସହିତ ପୁଣି ମୁହଁର ବି ଟିକେ ଯତ୍ନ ନେବା ଦରକାର ନା
ଆଲୋବେରା ମେହେନ୍ଦି ଏମିତି ଲଗୋଉଛି।
ଆଚ୍ଛା।
ଆଉ ମଝିରେ ମଝିରେ କଞ୍ଚା ହଳଦୀ ବି ଲଗେଇ ଥାଉଛି ଦେହରେ ଏଇ ଯଉ ଏଇ ଖରା ଦିନେ ହଁ ନିହାତି କାହିଁକି? କି ମୋ ଏ ଖରା ଦିନ ଆସିଲେ ନୁହଁ କି ମୋର ଏ ଶରୀରରେ ବଡିରେ ବି ହାତ କାଟିକି ଲଗେଇଲେ ଟ ଭଲ।
ହଁ ନିହାତି କାହିଁକି ନା ଯୋଉ ଗରମ ଟା ଯୋଉ ହୁଏ
ହୁଁ।
ଆଜ୍ଞା। ତ ଗରମ ଟା ଯୋଉ ହୁଏ ସେଇ ଗରମ ରୁ ଅ ମାନେ ମୁହଁ ଦେହ ବି ମାନେ ବହୁତ ପରିମାଣରେ ଆପଣ ଜାଣିିଥିବେ ଖରା କୁ କଳା ବି ପଡିଯାଏ। ମାନେ ଗାଡିରେ ଯିବା ଆସିବା କରିବା ମଧ୍ୟ ଡର ଲାଗେ ମାନେ ଭଲରେ ଯେମିତି ପୁରା ଘୋଡ଼ା ଘୋଡ଼ି ହେଇକି ଯିବା ପାଇଁ ଇଛା ହୁଏ ତାହେଲେ ହାତ ଗୋଡ ସବୁ ବହୁତ କଳା କଳା ଲାଗେ। ତା ସହିତ ଚୁଟି ମଧ୍ୟ ଚୁଟିରେ ମଧ୍ୟ ଅଧିକ ଖରାପ ପଡିଲେ ମଧ୍ୟ ଭଲ ନାହିଁ ନା ତ କେଶର ମଧ୍ୟ ଯତ୍ନ ନେବାକୁ ପଡିବ ଚୁଟିକୁ ବି ସବୁବେଳେ କଭର କରିକି ରଖିବା ଟା ଭଲ ହବ। ଏଇଭଳି ଭାବ ରେ ମାନେ ନେବାର ପଡିବନି ଟିକେ ଯତ୍ନ ନହଲେ ନାଇଁ ଆଉ ମୁଁହଁରେ ବି ସେମିତି ଟିକେ ହଳଦୀ ବେସନ ଏମିତି ଟେ କିଛି ଲଗାଏ।
ଅଁ ନିହାତି ନିହାତି ଏଇ ଖରା ଦିନେ ଯଦି ଦେହର ଯତ୍ନ ବି ନ ନବ ଗରମ ହେଇକି ତା ଘିମିରି ଘିମିରି ସବୁ ହେଇଯାଏ ବହୁତ ଚୁଟି ଝଡ଼େ। ତ ସେଥିପାଇଁ ଖରାଦିନେ ଯତ୍ନ ନେବା ନିହାତି ଦରକାର ଶରୀରର। କେବଳ ହଁ।
ମୁହଁ ମଧ୍ୟ ତାତି ଗଲେ ଯେତେବେଳେ ମୁହଁ ବି ତାତି ତାତିଯାଏ ସେତେବେଳେ ଆମ ମୁହଁ ମଧ୍ୟ କଳା ପଡିପାରେ ମାନେ ଆଖି ତଳ ଗୁଡାକ ମଧ୍ୟ କଳା ପଡିଯାଏ। ତ ସେଥିପାଇଁ ବୋଲି ଆମେ ଯଦି ଯୋଉ ଘି କୁଆଁରେ ଆପଣ ଯୋଉ କହୁଚନ୍ତି ସେଇ ଘି କଆଁରୀକୁ ବି ଯଦି ଆପଣ ଯଦି ମାନେ ବ୍ୟବହାର କରିବେ ମୁହଁରେ ଲଗେଇବେ ତ ନିହାତି ଭାବେ ସେଇଟା ବି ଭଲ ଫଳ ଦବ। ମାନେ ଭଲ ଅ ରେଜଲଟ ଦବ ଯୋଉଥିରେ କି ମାନେ ମୁହଁ ଟା ଟିକେ ଥଣ୍ଡା ଲାଗିବା ସହିତ ଯେମିତିକ ଆପଣ ଜାଣିଥିବେ ଯେ ବରଫରେ ମଧ୍ୟ ସମସ୍ତେ ମୁହଁ ଟାକୁ ଟିକେ ଟିକେ ମାନେ ଦ ଧୋଇଥାନ୍ତି। କାହିଁକିକି ନା ଯେ କେତେ ପରିମାଣରେ ଦରକାର ଆମକୁ ମୁହଁକୁ ଥଣ୍ଡା ଆବଶ୍ୟକ। ଆଜ୍ଞା।
ନିହାତି ନିହାତି। କଆଡେ ଯଦି ବାହାରକୁ ଯାଇଥିବେ ଖରାରେ ତ ଘରକୁ ଆସିଲା ପରେ ଏ ବରଫରେ ବି ମୁହଁ ଟିକେ ବରଫ ଘସିଲେ ଭାରି ଭଲ ଲାଗେ ଶାନ୍ତି ଲାଗେ। ଆ କେହି କହୁଛନ୍ତି ନାଁ କହିପାରିବିନି କିନ୍ତୁ ମୁଁ କରେ। ହଁ ହଁ।
ହଁ ମୁଁ ବି ଠିକ୍ ସେୟଆ କରେ। କାହିଁକି ନା ଖରାରେ ଯୋଉ ମେଲାନ ଅଂଶରେ ଯୋଉ ଆମର ବଢିଥାଏ ଯୋଉ ସେ ଖରାରେ ଯୋଉ ଆମର ଅତି ବାଇଗଣୀ ରଶ୍ମି ଯୋଉ ପଡେ ଯୋଉଟା କି ଆମ ଦେହ କୁ କଳା ପକେଇ ଦିଏ ମୁହଁକୁୁ ବି କଳା ପକେଇ ଦିଏ। ତ ଆପଣ ତ ଜାଣି ଆଜ କାଲିକା ବିଭିନ୍ନ ପ୍ରକାରର କ୍ରିମ ସବୁ ବାହାରିଲାଣି। ଯୋଉଗୁଡା କି ମାନେ ମୁହଁକୁ ଅ ଚମକ ଦେବା ପାଇଁ ମଧ୍ୟ ତ୍ୱଚାରେ ଯେମିତି ଚମକ ଆଣିବ ସେଇ ସବୁ ଗୁଡିକ ବାହାରିଲାଣି କିନ୍ତୁ ଏଇ ସବୁ ଗୁଡିକ ଆମେ ଯଦି କେମିକାଲ ଜିନିଷ ଯଦି ବ୍ୟବହାର ନ କରି ଯଦି ଆମେ ଘରୋଇ ଉପଚାର କିଛି ଆମେ କରିପାରିବା ତ ନିହାତି ଭାବେ ଆମ ସେଇା ମୁହଁ ପାଇଁ ହଉ କିମ୍ବା ଆମର ଦେହ ପାଇଁ ଏ ସବୁ ନିହାତି ଏବେ ବହୁତ ଲାଭପ୍ରଦକ ମଧ୍ୟ ହେଇପାରିବ।
ହଁ ଆମ ସେଇ ଯୋଉ ଉପକରଣ ଯାହା ହେଲେ ବି ତ ଆମର ତ୍ୱଚା ଭଲ ରହିବ ନା। କେମିକାଲ ଯେଉମାର୍କେଟରେ ମିଳୁଛି ଯେକୌଣସି ଯେଉଁ ଆଁ ପ୍ରଡ଼କ୍ଟ ଯାକ ମିଳୁଚି ସମସ୍ତେ ଆଜି- ଆଜିକାଲି ସମସ୍ତଙ୍କର ସମୟର ଅଭାବ। ଆଉ କେହି ନିଜ ହାତରେ ତିଆରି କରିକି ଜିନିସ୍ ନିଜ ହାତରେ ଜିନିଷ ତିଆରି କରିକି ମାନେ ବ୍ୟବହାର କରିବା ପାଇଁ ଆଉ କାହା ପାଖରେ ସମୟ ନାହିଁ। ସେଥିପାଇଁ ସବୁ ମାାଗଟି ସବୁ ପ୍ରତ୍ୟେକ ଦେଖିବେ ଉଁ ଯେଉ ଆମର ଉଁ ତ୍ଵଚା ପାଇଁ ବ୍ୟବହାର କରାଯାଉଚି ସେଥିରେ ସବୁ କେମିକାଲ୍ ମିଶୁଚି। ଯାହାଫଳରେ ସେଗୁଡ଼ାକ ଯଦି ଆଣିକି ବ୍ୟବହାର ଯଦି ଆମେ କରୁଚେ କହିଲେ ଆମର ସ୍କିନ୍ ଉପରେ ବା ଆମ ତ୍ୱଚା ଉପରେ ଆମର ଚର୍ମ ଉପରେ ତାର କୁପ୍ରଭାବ ବି ପଡେ ତ ସେଥି ଇ
ଆଜ୍ଞା ନିହାତି ମାନେ ଯେମିତି କି ଆପଣ ଏବେ କହିଲେ ସମସ୍ତଙ୍କ ସମୟର ଅଭାବ ସମ ଆଜ୍ଞା।
ହଇ ଜିନିଷ ଥ ବ୍ୟବହାର କରିବ- ପିବ କହିଲେ
ଆଜ୍ଞା। ଆଜ୍ଞା ନିହାତି ଭାବେ ଯେମିତି ଆପଣ ଏବେ କହିଲେ ସମସ୍ତଙ୍କୁ ସମୟର ଅଭାବ ହେଇଗଲାଣି ସମସ୍ତେ ନିଜ ନିଜ କାର୍ଯ୍ୟ ବ୍ୟସ୍ତ ରେ ତ କିଏ ବି ଆଉ ଏଇ ସବୁ ଘରୋଇ ଉପଚାର କରିବା ପାଇଁ କାହାକୁ ସମୟ ନଥାଏ।
ମେହେନ୍ଦି ବି ଯିବ ଆମ ଆଗରେ ଏବେ ସବୁ ପ୍ରଡକ୍ଟ ଆଣିକି ସବୁ ଲଗାନ୍ତି।
ଆଜ୍ଞା। କିନ୍ତୁ ଆପଣ ଲକ୍ଷ୍ୟ କରିଥିବେ ଯୋଉ ଆମେ କିଣା ମେହେନ୍ଦୀ ଲଗଉଚନ୍ତି ସେ ସବୁ ଅତି ଅଧିକରେ ଚାରିରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ଆମ ହାତରେ ରହିଥାଏ କିନ୍ତୁ ଯୋଉଟା ଆମେ ମାନେ ଆମର ପାରମ୍ପରିକ ପଦ୍ଧତି ରହିଚି ଯୋଉ ଆମେ ଗୋଟେ ମଞ୍ଜୁଆତି ପତ୍ ପତ୍ର ଥ-ମାନେ ଅଛି ଯୋଉଟାକୁ ଆମେ ବାଟିକିନା ଲଗେଇଥାଉ। ମାନେ ମେହେନ୍ଦୀ ରୂପରେ ତାକୁ ଯଦି ଆମେ ଲଗାଉ ତାହେଲେ ସେଇଟା ଗୋଟେ ପନ୍ଦର ଦିନରୁୁ ମାସ ସେ ପର୍ଯ୍ୟନ୍ତ ସେ ଆମ ହାତରେ ପାଚିକିନା ରହିଥାଏ। ମାନେ ପ୍ରାକୃତିକ ଜିନିଷର ଏତେ ସୁନ୍ଦର୍ ଅଁ ଅଁ ଅ ଉପକାରିତା ଆମ ପାଇଁ ରହିଚି ଯୋଉଗୁଡା କି ଆମେ ଜାଣି ପାରୁନାହାନ୍ତି ଆଜ୍ଞା ମାନେ ମୁଁ ସେଇଆ ହିଁ କହିଲି ବା ଯେମିତି କି ଆପଣ ମେହେ-ହଁ ମୁଁ ଲଗେଇଛି ବହୁତ୍ ଥର ଲଗେଇଚି ସେଇଗୁଡା ତ ଏଇଠି ମିଳେନି ଯେତେବେଳେ ମୁଁ ଗାଁକୁୁ ଯାଏ
ହଁ ଦିଆଦି
ଯେତେବେଳେ ମୁଁ ଗାଁ କୁ ଯାଏ ସେତେବେଳେ ମିଳିଥାଏ ମାନେ ମିଳିଥାଏ ଯେମିତି ଆପଣ ଦେଖୁନାହାନ୍ତି ଯେ ମେହେନ୍ଦୀ ଟା ଯେତେବେଳେ ଆମେ ଲଗେଇଥାଉ ଆ ଯୋଉଟା ଆମର ବଜାରରେ ମିଳେ ସେଇଟା ଚାରିରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ହିଁ ମାନେ ସେ ଆମ ହାତରେ ରହିଥାଏ। ତାପରେ ସେ ଛାଡିଯାଏ କିନ୍ତୁ ଯଦି ଆମେ ମଞ୍ଜୁଆତି ପତ୍ରଟାକୁ ଆମେ ବାଟିକି ଲଗେଇଥାଉ। ସେ ପୁରା ପନ୍ଦରରୁ କୋଡ଼ିଏ ଦିନ ପର୍ଯ୍ୟନ୍ତ ଆମ ହାତରେ ପାଚିକିନା ରହିଥାଏ।
ହଁ ତାର ଆଉ ଗୋଟେବି କାରଣ ଅଛି।
ଆଜ୍ଞା